ନମସ୍କାର।
ନମସ୍କାର।
ଆଜ୍ଞା ଭଲ ଅଛନ୍ତି?
ହଁ ଭଲ ଅଛି। ଆପଣ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ବହୁତ ଭଲ ଅଛି। ପରିବାର ସମସ୍ତେ ଭଲ ଅଛନ୍ତି?
ପରିବାର ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ଆଜ୍ଞା।
ଆପଣଙ୍କର ସେପଟେ ପାଗ କେମିତି?
ହଁ ଏପଟେ ପାଗ ତ ସମୟ ପରିବର୍ତ୍ତେ ପରିବର୍ତ୍ତନ ହୋଇ ଚାଲିଛି ବର୍ତ୍ତମାନ ତ କିଛି ସମୟ ହେଲା ବର୍ଷା ଟିକେ ହଉଥିଲା ତ ଟିକେ ଗୁଳୁଗୁଳିଆ ହେଇକି ରହିଛି। ପବନ ବି ହଉନି। ଟିକେ ଗୋଳି ଗୋଳିଆ ହେଇକି ରହିଛି। ଟିକେ ଗରମ ଲାଗୁଛି ଆଉ।
ଭାଗ୍ୟବାନ ଲୋକ ଆପଣଙ୍କ ଏରିଆରେ ବର୍ଷା ହଉଚୁ।
ଆଜ୍ଞା ଆଜ୍ଞା ସେପଟେ ପାଗ କେମିତି ମାନେ ଅଛି?
ଆମର ଏଠି ପାଗ ବହୁତ ଉତ୍ତପ୍ତ।
ଆଜ୍ଞା ଆଜ୍ଞା ଗରମ।
ବହୁତ ଗରମ। ଗରମ ତାପମାତ୍ରା ବି ବହୁତ ଅଧିକ।
ଆଜ୍ଞା ଆଜ୍ଞା ଆପଣ ସହରାଞ୍ଚଳରେ ରୁହନ୍ତି ନା ଗ୍ରାମାଞ୍ଚଳରେ?
ନାଇଁ ଆଜ୍ଞା ସହରାଞ୍ଚଳ।
ଆଜ୍ଞା ଆ
ସେଥିପାଇଁ ତ ଏତେ ଅଧିକ ଗରମ ଗ୍ରାମାଞ୍ଚଳରେ ବି ରହିଲି ତଥାପି ଉପକୂଳବର୍ତ୍ତୀ ଅଞ୍ଚଳ ଟିକେ ଗରମ ହିଁ। କଣ କହିଲେ ସବୁ ପ୍ରକାର ହଁ ସବୁ ପ୍ରକାର ରୁ ତୁ ଟିକେ ଏଠି ଟିକେ ଅଧିକ ଟିକେ ଜଣା ପଡେ ଖରା ଅଧିକ ଖରା ବର୍ଷା ବି ଯ ବି ହୁଏ ଅଧିକ ବର୍ଷା ସେମିତି
ନିହାତି ଭାବରେ ହୁଏ ଆଉ ମାନେ ସହରାଞ୍ଚଳରେ ମାନେ ବୁଲାବୁଲି ଆପଣ କରନ୍ତି ନା ମାନେ ମୁଁ କହୁଥି ଲି ସହରାଞ୍ଚଳରେ ବୁଲିବା ପସନ୍ଦ ନା ଗ୍ରାମାଞ୍ଚଳରେ ବୁଲିବା ପସନ୍ଦ?
ଖନ୍ତୁ ସହରାଞ୍ଚଳରେ ରହିଲେ ବି ଯେହେତୁ ଆମ ସମସ୍ତଙ୍କର ଆରମ୍ଭ ହଉଛି ଗ୍ରା ମାଞ୍ଚଳ ତ ଯୋଉ ପରିବେଶ ଗ୍ରାମାଞ୍ଚଳରେ ମିଳେ ସେଇ ପରିବେଶ ସହରାଞ୍ଚଳରେ ମିଳେନି। ତାପରେ ଆଜିକାଲିର ଯୋଉ ପ୍ରଦୂଷଣ। ପ୍ରଦୂଷଣ ତ ଦୂରର କଥା ଆଜିକାଲି ମାନେ ସହରାଞ୍ଚଳରେ ଯୋଉ ବୁଲିଲେ ଯୋଉ ଖରା ଆଉ ଫୁଣି ଯୋଉ ପ୍ରଭାବ।
ଆଜ୍ଞା ଆଜ୍ଞା ନିହାତି। ନିହାତି ଭାବରେ ଆମେ ମଧ୍ୟ ଗ୍ରାମାଞ୍ଚଳରେ ହିଁ ରୋହୁ। ଆଉ ସହରାଞ୍ଚଳରେ ବେଳେ ବେଳେ କିଛି ମାନେ ଏମିତି ବୁଲିବା ପାଇଁ ଯାଉ ସ୍ଥାୟୀ ହୋଇ ରୋହୁନାହୁଁ କିଛି ସମୟ ପାଇଁ ବୁଲିକି ପୁଣି ଗ୍ରାମାଞ୍ଚଳକୁ ଫେରି ଆସୁ। ଗ୍ରାମାଞ୍ଚଳରେ ଆମୁକୁ ବୁଲିବା ଭଲ ଲାଗେ ସହରାଞ୍ଚଳରେ ବି ବୁଲିବା ଭଲ ଲାଗେ ଏମିତି ଦେ ଖିବାକୁ ଗଲେ ଗ୍ରାମାଞ୍ଚଳରେ ଆଜ୍ଞା ଆଜ୍ଞା।
ସବୁ ଜାଗାର ଅଲଗା ଅଲଗା ଅନୁଭୂତି ଗ୍ରାମାଞ୍ଚଳରେ ବୁଲିବା ଅ ଅଲଗା ଅନୁଭୂତି ସହରାଞ୍ଚଳରେ ବୁଲିବା ଅଲଗା ଅନୁଭୂତି। କିନ୍ତୁ ମୋ ହିସାବରେ ତ ଗ୍ରାମାଞ୍ଚଳ ସହରାଞ୍ଚଳ ଭି ଯଦି କାହାକୁ ଅଧିକ ପସନ୍ଦ କରାଯିବ ତାହେଲେ ସେ ହୋଉଚି ଗ୍ରାମାଞ୍ଚଳ। ନା ଆଜିକାଲିର ଯୋଉ ସମୟ ଚାଲିଚି ତ ସବୁଠୁ ସୁରକ୍ଷା ହୋଉଛି ଗ୍ରାମାଞ୍ଚଳ ଆଉ କୋଉ ଜିନିଷ ନାହିଁ କହିଲେ ଯୋଉଟା ଗ୍ରାମା ଞ୍ଚଳରେ ହୋଉଚି ଆଉ ସହରାଞ୍ଚଳରେ ହୋଉନି ସହରାଞ୍ଚଳ କେବଳ ଚାକଚକ୍ୟ ଲାଇଟ୍ ରେ ଆମେ ଏମିତି ଆଲୁଅ ଚାକଚକ୍ୟ ଖାଇବା ଜିନିଷ ଟିକେ ଅଧିକ କି ଗ୍ରାମାଞ୍ଚଳ ରେ କଣ କହିଲେ ଶାନ୍ତି।
କଥାରେ ପୁରା ସହମତ ଅଛି। ଆଉ ଦେଖନ୍ତୁ ପୂର୍ବ ଦିନ ଭଳି ମାନେ ସାଙ୍ଗସାଥି ମେଳ ବୁଲାବୁଲି କରିବା ତ ସେ ସବୁ ମଧ୍ୟ ସହରାଞ୍ଚଳରେ ବୋହୁତ କମି କମି ଆସିଲାଣି ଗ୍ରାମାଞ୍ଚଳରେ କଣ ଉଁ ଗ୍ରାମାଞ୍ଚଳ ମଧ୍ୟ ଏବେ ପୂର୍ବ ଦିନ ଭଳି ନାହିଁ କିନ୍ତୁ କିଛି କିଛି ଛି ଟା ଲୋକୋ ଅଛନ୍ତି ସାଙ୍ଗସା ଥି ମେଳ ହୋଇ ଆଜ୍ଞା ଆଜ୍ଞା ସେ ପିଲା ଦିନର ମାନେ ସ୍ମୃତି ଟା ମନେ ରହିଯାଏ।
ହଁ ମାନେ ଗୋଟେ ମୁଖ୍ୟ ଜିନିଷ ଆପଣ ଗୋଟେ ଶୁଣିଲେ ଆଶ୍ଚର୍ଯ୍ୟ ହବେ। ଛୋଟୋ ବୋଳେ ଆମେ ରାସ୍ତାରେ କଣ କରୁଥିଲେ ଦୋକାନରୁୁ କଣ ଗୋଟେ ଧରିକି ଯାଉ ଥିବେ କାଉ ଆସିକି ଝାମ୍ପିକି ନେଇଯିବ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ଏଇ ଯୋଉ ବର୍ତ୍ତମାନ ସ୍ମୃତି ବର୍ତ୍ତମାନ ମୁଁ ଯୋଉ ସହରରେ ରୋହୁ ଛି ଆପଣ ବିଶ୍ଵାସ କରିବେନି। ଆପଣ ହୋଲୋ ମାନେ ପୁରା ସହର ବୁଲିକି ଆସିବେ ଆପଣଙ୍କୁ ଗୋଟେ କାଉ ମିଳିବନି।
ଆଜ୍ଞା ଆଜ୍ଞା।
ମାନେ ସିଏ ପୁରା ଲୁପ୍ତ ପ୍ରାୟ।
ଆଜ୍ଞା ଆଜ୍ଞା।
ପିଲାଙ୍କୁ କହିବେ ଆଉ କାଉ ଦେଖିଛ ପିଲା କହିବେ କାଉ କେମିତିକା ଦେଖାଯାଏ। ତାର ସା ମାନେ ସିଏ ତାର ଭାରି ଦୁଃ ଖ ନାଗେ କି ସହର ପିଲାଙ୍କୁ କାଉ କଣ ଜଣା ନାଇଁ।
ନିହାତି ନିହାତି ଭାବରେ ଦୁଃଖ ନାଗେ ଆଜ୍ଞା। ଗ୍ରାମାଞ୍ଚଳରେ କଣ କି ଉଁ ସଖାଳୁ ଉଠିବା ପାହାଡ ଚଢି ଯିବା ଆଉ ସେ ନଦୀରେ ଗାଧେଇବା। ସାଙ୍ଗସାଥି ମେଳ ଭୋଜି କରିବା ଆଜ୍ଞା ମାନେ ପରିବାର ସହି ତ ବି ମିଶି ଭୋଜି କରିବା ଆଉ ସାଙ୍ଗସା ଥି ବି ମାନେ ଏମିତି ମଜା କରିବା ଭୋଜି କିଛି ରୋଷେଇ ନି ଜେ ନିଜେ ହିଁ ରୋଷେଇ କରିକି ଖାଇବା। ଏଇ ଗୁଡା ମାନେ ଅଲଗା ପ୍ରକାର ଅନୁଭୂତି ଗୋଟେ ମଜାଳିଆ ଲାଗେ ଆଜ୍ଞା।
ମାନେ ସେଠି ଲାଗେ ଯେ କି ଜୀବନର ଜୀ ବନର ଲକ୍ଷ୍ୟ ସେ ସେତିକି ଯାଏଁ କି ଆଜିର ଦିନ ଏଇଠି ସରିଲା।
ଏଇଠି ରହିଲେ କଣ ଯେ କାଲ କି କଣ ହବ ଆଜି ରାତିରୁ ଆପଣଙ୍କୁ ଚିନ୍ତା ଯେ ଆଜିର ଦିନ ଟା ସରିଗଲା କାଲି କଣ ହବ ଗ୍ରାମାଞ୍ଚଳରେ ଖାଇବା ଚିନ୍ତା ନାହିଁ ଖାଇବା ଚିନ୍ତା ନାହିଁ ଆପଣଙ୍କ ଆପଣ ଭୋକରେ କେବେ ରହିବେନି
ଆଜ୍ଞା ଆଜ୍ଞା ନିହାତି ଭାବରେ
ପରିବାର ବନ୍ଧୁ ସାହି ପଡ଼ୋଶୀ ଯୋଉଟା ଆମର ଅଛି ସେଇ ଜିନିଷ ଟା ଯଦି ଆପଣ ଜାଣିବାକୁ ଚାହିଁବେ ତାହେଲେ ଗ୍ରାମାଞ୍ଚଳ ହଉଛି ତାର ପ୍ରକୃତ ଗୋଟେ ଉଦାହରଣ ଆଜ କାଲି ବି ଗ୍ରାମାଞ୍ଚଳରେ ଜିନିଷ ଟା ମିଳେନି କିନ୍ତୁ
ଆର୍ଜ୍ଞା
କେତେ ଏଟା ଅଛି ଜିନିଷ ଯୋଉଟାକୁ ଆମେ ଅଣଦେଖା କରିପାରିବାନି
ହଁ ଦେଖନ୍ତୁ ଖାଇବା କଥା ଯଦି କହିବା ତ ଗ୍ରାମାଞ୍ଚଳରେ ବିନା ସାର ଜାତୀୟ ଖାଦ୍ୟ ବହୁଳ ମାତ୍ରାରେ ମିଳେ ଯୋଉଟା କିି ସହରାଞ୍ଚଳରେ ସାର ଜାତ ଖାଦ୍ୟ ହିଁ ବିକ୍ରିତ ହୁଏ ଆଉ ଦେହର ଅସୁସ୍ଥତା ମଧ୍ୟ
କଣ ଆପଣ ନିଜ ଆପଣ ନିଜ ବିଲରୁ କି ଆପଣ ନିଜ ବାଡିରୁ ତୋଳିକି ଆଣିଲେ ଖାଇଲେ ମଞ୍ଜି ପଡିଲା ସେ ଗଛ
ଆଜ୍ଞା ଆଜ୍ଞା ନିହାତି ଭାବରେ
ଏଇଠି କଣ ମାଟି ହିଁ ଦେଖିବାକୁ ନାହିଁ ମାଟି ଥିଲେ ଆପଣ ଗଛ ଲଗେଇବେ କି ପାରିବେ ଯଦି ବି ଗଛ ହେଲା ତାହେଲେ ସେ ପୁଣି କାଲିକି ବଡ ଗଛ ହେଲେ ତାର ଲାଗିବ ଲୋକ ଆକ୍ସିଡେଣ୍ଟ ହେବେ
ଆଜ୍ଞା ଆଜ୍ଞା ତ ଦେଖନ୍ତୁ ବୃକ୍ଷ ବୃକ୍ଷଲତା କଥା ଯଦି କହିବା ତାହେଲେ ଗ ସହରାଞ୍ଚଳର ମାନେ ପରିସ୍ଥିତି ଏଇଭଳି ଯେମାନେ ସମସ୍ତେ କଣ ସୌନ୍ଦର୍ଯ୍ୟ ପାଇବା ଦେଖିବା ପାଇଁ ପସନ୍ଦ କରନ୍ତି କିନ୍ତୁ କଣ ହୁଏ କି ଗୋଲାପ ଲଗାନ୍ତି ମାନେ ଛୋଟ ଛୋଟ ଟ ଫୁଲ ଗଛ ଗୁଡା ଟିକେ ଟିକେ ଲଗାନ୍ତି ତ ସେଇଟା ତ ଆମକୁ
ଘର ସୁନ୍ଦର ଦେଖାାଯିବ ଆ ଡକ୍ଟରଙ୍କର ପରାମର୍ଶ ଯେ ଆଖିକୁ ଗ୍ରୀନ କଲର ଦେଖିଲେ ସବୁଜମା ଦେଖିଲେ ଆଖିର ପାୱାର ଭଲ ରହିବ ତ ଲୋକ ଲୋକ କଣ କରନ୍ତି ସେଇ ପର୍ପଜ ରେ ଏମିତି ଭାବିକି ଲଗାନ୍ତି କି ନାହିଁ ମୋର କାମରେ ଆସିବ ଗାଁ ରେ କଣ ଆପଣ କିଛି ଏସ୍ ଭାବନ୍ତିନି। ମଞ୍ଜି ପଡିଲା ଗଛ ହେଲା ଗଛ ଥାଉ, ଏଇଠି କଣ ଲୋକ ଲୋକ ଏଇଠି ଭାବିଚନ୍ତି,
ଏବ୍ ଆଜ୍ଞା ଯୋଉଟା କି ବଡ଼ ବଡ଼ ବୃକ୍ଷ ଆମ୍ ମେଲ ଲଗେଇବା ତ ଯାହା ବଡ ବଡ ଗଛ ଗୁଡା ଲାଗିଛି ସେ ଆମକୁ ଛାଇଁ ଦଉଛି। ଆଉ ସୂର୍ଯ୍ୟ କିରଣ ଯୋଉ ତାପମାତ୍ରାରେ ମାନେ ଆପଣ ଯେମିତି କହିଲେ। ଖରା ଏତେ ବହୁଳ ମାତ୍ରାରେ ହଉଛି କି ରାସ୍ତାରେ ଖରାରେ ମାନେ ଆପଣ ଏମ କି ଚାଲିକି ଯାଇପାରିବେନି ଯାଇହବନି କିନ୍ତୁ ଗ୍ରାମାଞ୍ଚଳରେ କଣ, କି ରାସ୍ତାରେ ମାନେ ଏମତି ଚାଲୁଥିବେ ଆପଣଙ୍କ ଜାରି ପଟେ ରାସ୍ ତାର ଦେ ଦୁଇ ସାଇଟରେ ମାନେ ଗ ଛ ଗୁଡ଼ା ଲାଗିଥିବ ତ ଆପଣଙ୍କୁ ଛାଇଁ, ମିଳୁଥିବ ଆପଣଙ୍କୁ ସେଇ ତାପମାତ୍ରାରେ, ଖରା ଟା ଆପଣଙ୍କ ମୁଣ୍ଡ ଉପରେ ସେ ପ୍ରଭାବ ଟା ପକେଇନି କିନ୍ତୁ ସହରାଞ୍ଚଳରେ, କଣ ଦୂର ଦୂରାନ୍ତୁ ମାନେ ଆ ଆପଣ ଦେଖିବେ ତ ଗଛ ହିଁ ଦେଖ ଯାଉନଥିବ ତ ଛୋଟ ଛୋଟ ଗଛଙ୍କୁ ହିଁ, ମାନେ, ଲଗେଇବା ପାଇଁ ପସନ୍ଦ କରନ୍ତି ଆଉ ବଡ଼ ବଡ଼ ଗଛ ବାହାରେ ଲଗେଇବା ଏଇଗୁଡା,
କଣ କରନ୍ତି ସେଏ ଆ ପୁଣି, ଗଛରେ ବି ତାକୁ ଗଣାଯିବନି ସେ ପୁଣି ଗୋଟେ କୁଣ୍ଡ ଭିତରେ ଏମିତି, ଲଗେଇକି ତାକୁ ରଖିଥିବେ।
ଆଜ୍ଞା ଆଜ୍ଞା ତ ସେଇଟା ଆମକୁ କିଛି ପ୍ରଭାବ ହିଁ କରେନି। ଯ ମାନେ ଖାଲି ସୁ ସୁନ୍ଦରତା ପାଇଁ ଖାଲି ଘରେ ଘରେ ହିଁ ଲଗେଇ ଦିଅନ୍ତି ତ ବାହାରେ ଯାଇ କି ଲଗେଇବା ଏଇଗୁଡା କୌଣସି ପ୍ରକାର ମାନେ ଉଁ ହଉନାହିଁ ଯୋଉଟା ଗ୍ରାମାଞ୍ଚଳରେ ଏବେ ମଧ୍ୟ ଲଗାନ୍ତି ଆଉ ଆଗରୁ ବି ଯୋଉମାନେ ବୃକ୍ଷଲତା ଅଛି ତା ସହିତ ମେଳ ହୋଇ ମାନେ ତାର ମଞ୍ଜି ପଡି ପୁଣି ଗଛ ହୋଇଇଯାଏ ତ ହଁ ତ ସ
ଆପଣ ଆପଣ ଆପଣ ଏବେ ଏଇସ୍ ସିଜନ ମାନେ ଏବେ ଯୋଉ ଚାଲିଛି ଋତୁ ଟା ଏଇ ଋତୁରେ ଆପଣ ନିହା ତି ଜାଣିଥିବେ ଜାମୁ କୋଳି ମିଳେ।
ଆଜ୍ଞା ଆଜ୍ଞା ବହୁତ ବହୁତ ରାସ୍ତା ଗୁଡା ବି ପଡିଥାଏ ଆଜ୍ଞା। ଆଜ୍ଞା ଆଜ୍ଞା ବହୁତ ଭଲ ଲାଗେ। ହଁ ସହରାଞ୍ଚଳରେ ଏଇଟା ଟିକେ ଦେଖିବା ବହୁତ କମ। ରହେ।
ସହରାଞ୍ଚଳରେ ଏଇ ଜିନିଷ ଟା କଣ କହିଲି ଲୋକ କିଣିକି ଖାଆନ୍ତି। କିନ୍ତୁ ଆମେ କଣ କରୁଥିଲେ ଛୋଟ ଛୋଟବେଳେ ଗଛକୁ ଯାଇକି ଏବେ ଟେକା ପଥର ଲଗେଇକି ଝଡେଇକି ଆମେ ଖାଉଥିଲେ ସେ ମଜା ଆଉ ଏଇଠୁ କିଣିକି ଖାଇବା ମଜା।
ଆଜ୍ଞା ଆଜ୍ଞା ସେଇଟା ମଧ୍ୟ ପୁଣି ଖରା ଦିନ ମଧ୍ୟ ମଧ୍ୟ ଆମ୍ବ ମାନେ ଜି ନିଜେ-ନିଜେ ଯିବା ସାଙ୍ଗସାଥି ମେଳ ହୋଇ ଆଉ। ଗଛରୁ ତୋଳି ଖାଇବା ସେ ମଜା ଟା ଆଉ ସେଇଟା ଯୋଉ ମଜା ଆଉ ମାନେ ଆଉ ମିଳୁନାହିଁ। ସେଇଟା ଗ୍ରାମାଞ୍ଚଳରେ ହିଁ ଦେଖିବାକୁ ମିଳେ ଯେବେ ବି ଆମେ ସହରାଞ୍ଚଳ ଯାଉ ସେଇଟା ଦେଖୁ ଆମ୍ବ। କୋଉଠି ମିଳିବ ଥା ଆମ୍ବ ଗଛ ହିଁ ଦେଖାଯାଏ ନାହିଁ ତ କିଣିକି ପିନ୍ଧି ଖାଇବାକୁ ପଡେ ଆଉ କିନ୍ତୁ ଗାଁ ର ଯୋଉ ଆମ ଓ ସେ ତାର ଯୋଉ ସ୍ଵାଦ ଟା ସେଇଟା ସହରାଞ୍ଚଳରେ ଖୋଜିବାକୁ ପଡେ।
ଖୋଜିବାକୁ ପଡ଼ିବ ବହୁତ ଖୋଜିବାକୁ ପଡ଼େ ସବୁ ଜିନିଷ ତ ଏଇଠି ବହୁତ ଖୋଜିବାକୁ ପଡ଼େ ସହରୀଗଣନ ସହରୀଗ ଗରଣ ଠିକ୍ ଅଛି ଉନ୍ନତ ସହରୀଗରଣ ବି ଠିକ ଅଛି କିନ୍ତୁ ଲୋକଙ୍କର ଯୋଉ ଚିନ୍ତାଧାରା। ସବୁଜିମା ପରିବେଶ ପ୍ରା ପ୍ରାକୃତିକ ପରିବେଶକୁୁ ଛାଡିକି ପୁଣି ସାମାଜିକ ଆମର କଣ କହିଲେ ସରକାରଙ୍କ ବି ସେଇ ସେ ପ୍ ମାନେ ଯୋଜନା କଣ ଅଛି କହିଲେ ଗ ଯେ ଗଛ ସେ ବାଣ୍ଟୁଛନ୍ତି ଲୋକଙ୍କୁ ଗଛ ଛ ଲଗାନ୍ତୁ ପରିବେଶ କୁ ପୁରା ସବୁଜମା କରନ୍ତୁ କିନ୍ତୁ ଲୋକ କଣ କରୁଛନ୍ତି। ଲଗଉଛନ୍ତି ତ ଗଛ ରୋଡ ସାଇଡରେ ସେଇ କୁଣ୍ଡରେ ଲଗେଇ ଦିଅନ୍ତି।
ଆଜ୍ଞା ଆଜ୍ଞା। ତ ଯୋଉଟା ପ୍ରକୃତିର ଦୃଶ୍ୟ ଦେଖିବାକୁ ଗ୍ରାମାଞ୍ଚଳରେ ହିଁ ମିଳେ ସହରାଞ୍ଚଳରେ ଦେଖିବା ବହୁତ କମ୍। ରହେ କିନ୍ତୁ ସହରାଞ୍ଚଳରେ କଣ କି? ଦେଖନ୍ତୁ ଏବେ ପଢାପଢି ଆମେ ସବୁ କରୁଛୁ ଆଗକୁ ସ ସଫଳତା ପାଇବାର ଅଛି ତ ସେଇ ଦୃଷ୍ଟିରୁ ଆମକୁ ସହରାଞ୍ଚଳ ଯିବାକୁ ପଡେ କାହିଁକି ନା ଗ୍ରାମାଞ୍ଚଳେ ଗ୍ରାମାଞ୍ଚଳରେ ଆମକୁ ସେଇ ସୁବିଧା ଟା ପ୍ରାପ୍ତ ହୋଇନଥାଏ ତ ସହରାଞ୍ଚଳରେ ସେଇ ସୁବିଧାଟା ରହିଛି। କିଛି କିଛିଟା ସୁବିଧା ସହରାଞ୍ଚଳରେ ମଧ୍ୟ ରହିଛି ଆଉ ଗ୍ରାମାଞ୍ଚଳ
ଗ୍ରାମାଞ୍ଚଳରେ ବି ନାଇଁ ଆଜିକାଲି ତ ଗ୍ରାମାଞ୍ଚଳରେ ବି ବହୁତ ସୁବି ବିଧା। ମିଳିଲାଣି ଏମିତି ନାଇଁ ଯେ ଗ୍ରାମାଞ୍ଚଳରେ କିଛି ସୁବିଧା ନାହିଁ ଆଗକୁ ଦେଖିଲେ ସୁବିଧା ଯେତିକି ମିଳୁନଥିଲା ଆଜିର ଟାଇମକୁୁ ଦେଖିଲେ ସୁବିଧା ବହୁତ ଅଧ ଅଧିକ ମିଳିଲାଣି ଗ୍ରାମାଞ୍ଚଳରେ କିନ୍ତୁ ଉଚ୍ଚ ଶିକ୍ଷା ପାଇଁ ଅଧିକ ମାନେ ଉପଯୁକ୍ତ ଜାଗା ସହରାଞ୍ଚଳ ସେଥିପାଇଁ ସହରାଞ୍ଚଳକୁ ଆସିବାକୁ ବାଧ୍ୟ ହେବାକୁ ପଡେ
ଆଜ୍ଞା ଆଜ୍ଞା ନିହାତି ଭାବରେ ଗ୍ରାମକୁ ମାନେ ସମୟ ବିତାଏ ପୁଣି ଯିବାକୁ ପଡେ ଆପଣଙ୍କ ସହିତ କଥା ହେ ମତେ ବହୁତ ଭଲ ଲାଗିଲା
ଧନ୍ୟବାଦ ଧନ୍ୟବାଦ